ହଁ।
ହଁ କୁହନ୍ତୁ।
କୁହନ୍ତୁ ଇଏ କଣ କଲ୍ ତ ଯାଉନଥିଲା ଆପଣଙ୍କ ପାଖକୁ।
ହଁ କଲ୍ ଟା କଣ ମୋ ପଟୁ ବି ଯାଉନି ପୁଣି କଣ କଣ ପ୍ରୋବ୍ଲେମ୍ ଇଏ ହଉଛି ସେଇଥିପାଇଁ।
ଆଜ୍ଞା।
ଏହେ କଣ ନେଟୱାର୍କ ଅ, କଣ ଥିବ କିଛି ଅସୁବିଧା। ତ ସେଥିପାଇଁ ଆସୁନି। କଣ ଅସୁବିଧା ହଉଥିବ ଯୋଉ ଯୋଗୁ ବି ମୁଁ ବି ଏପଟୁ ଡାଲ କଲା ବେଳ ବିଜି ବିଜି ଦେଖଉଛି ହଉ
ହଁ।
ଆଉ?।
ଆପଣଙ୍କ ଆଡେ ବର୍ଷା ହଉଛି?।
ଆଜ୍ଞା ବର୍ଷା ପୁଣି ଏବେ ଜୋର ସୋରରେ ହେଉଛି।
ଆମଆଡେ ଵି ଏତେ ଜୋରରେ ଥଣ୍ଡା ଲାଗୁଛି।
ଆଉ?। ଏଇଭଳିଆ ସବୁ କେମିତି କଣ?। ହଁ ଆଉ ଏ ବର୍ଷ ରଥଯାତ୍ରାରେ ରଥଯାତ୍ରା ପୁରୀ ଯିବେ?।
ତ ପୁରୀ କେବେ ଯାଇନି ଜଗାର ଡୋରି ମୋଠି ଲାଗିନି କେବେ। ଯେବେ ଲାଗିବ ଯିବି।
ଜଗା ସହିତ ଲଗାଯାଏ ନା। ଡୋରି ଲାଗେ ନା ଡୋରି ଲଗାାଯାଏ।
ନା ନା ଦେଖନ୍ତୁ ମୋ ଭାଇ ଏବେ ଯାଇଥିଲା ଜଷ୍ଟ ପୁରୀ?।
ହଁ।
ଯାଇଥିଲା ପୁରା ଜଗା ପାଖକୁ ଯାଇଥିଲା କିନ୍ତୁ ଜଗାକୁ ଦେଖି ପାରିଲାନି ତା ମାନେ। ଏଁ। ଡରିଥିଲା ତ ସେ ମାନେ ପାଦ ଉପରକୁ କାଢି ପାରିଲାନି।
ଆଛ
ସେ ଆସିଗଲା। ପୁରା ବାନ୍ତି ଫାନ୍ତି ହୋଇ ପଡ଼ିଲା। ବା ଜଗା ପାଖରେ ଥିଲା ଖାଲି ଭିଡ ଯୋଗୁ ଆଉ ଟିକେ।
ସେଇଟା କେମିତି ହବ। ହ୍ୟାଲୋ ଏଇଟା ଦର୍ଶନ ଦର୍ଶନ ଟା ଆମ ହାତରେ ନଥାଏ। ଆମେ କହିବା କିନ୍ତୁ ସେଇଟା ଭଗବାନଙ୍କ ଇଛା।
ଆମେ।
ଯେମିତି ଜଣେ ମାଉସୀ କହିଲେନି କହିଲେ ତାଙ୍କୁ। ବାଧ୍ୟ କରିକି ପୁରୀ ଅଣାଗଲା ଜଗା ଦର୍ଶନ କରିବା ପାଇଁ। ସେ କିନ୍ତୁ ତାର ବୋଇତାଳୁ ବହୁତ ଲଗେଇଥିଲା ବୋଇତାଳୁ ବୁଝି ପାରୁଛନ୍ତି।
ହଁ।
ହଁ ବୋଇତାଳୁ ବହୁତ ଲଗେଇଥିଲା ବିଲରେ। ସେ ସେଇ ବିଲରେ ତାର ବୋଇତାଳୁ ବିକ୍ରିଵି ଭଲ ହଉଥାଏ। ତାପରେ ସିଏ କଣ କଲା। ତାକୁ ବାଧ୍ୟରେ ଗାଁରେ ଯୋଉ ଆସନ୍ତି ବସ୍ କରିକି ସ୍ତ୍ରୀ ଲୋକ ମାନେ ପାଞ୍ଚଶହ ପାଞ୍ଚଶହ ଟଙ୍କା ଦବ। ଚାଲ। ତା ପରେ ସେ ସେଇ। ଆସିଥିଲା। ତାପରେ ସିଏ ଏମିତି ଯେତେବେଳେ ତାକୁ ବାଧ୍ୟ କରିକି ଆଣିକି ଆସିଲେ। ସେ ଜଗା ଦର୍ଶନ ପାଇଁ ମନ୍ଦିର ଭିତରେ ପଶିଲା ସମସ୍ତେ ଦେଖିଲେ ଜାଗାକୁ ତାର ଇଏ କହୁଛି। ଆ କାହିଁ କୋଉଠି ଏଠି କହୁଛନ୍ତି ଜଗା ମତେ ପୁରୀ ଆଣିକି ଗୋଟେ ଠକଉଛନ୍ତି। ଏରା ତ ଖାଲି ବୋଇତାଳୁ ଗୁରା ଦେଖା ଯାଉଛି ମତେ। ଏରା ତ ଖାଲି ବୋଇତାଳୁ ଗୁରା ଜଗା, ବଳିଆ, ସୁଭଦ୍ରା କାହିଁ ଦେଖାଯାଉ ନାହାନ୍ତି। କାରଣ ସିଏ କଣ ହେଲା ସିଏ ତାର ଦିନ ସାରା ତାର ବୋଇତାଳୁ ବେପାର କରେ। ତାକୁ ସିଏ କହିଲା ମୋ ବୋଇତାଳୁ ଟା ଯଦି ମୁଁ ଛାଡି ଦେଇକି ଆସିଲି ଗାଈ ଖାଇଦେବେ। କିଏ ନେଇଯିବ କଣ ତାର ମନରେ ବୋଇତାଳୁ ହିଁ ରହିଲା। ବୁଝିଲେ?। ହ୍ୟାଲୋ?। ଆଉ ସିଏ ସି ସେଇ ତା ଘରେ ଯୋଉ। ବୋଇତାଳୁ ଛାଡିକି ଆସିଲ।
ଛାଡ଼ିଦିଅ।
ସେ ତାକୁ କେବଳ ସେଇ ପୁରୀ ମନ୍ଦିରରେ ବୋଇତାଳୁ ହିଁ ଦେଖାଗଲା। ଯିଏ ଯୋଉ ଭଳି ଭାବରେ ଯାଇଚି ସେଇଭଳି ଭାବରେ ପାଇଚି। କେତେ ସୁନ୍ଦର ସେଇଟା ଯିଏ ଅନୁଭବ କରିବ ସିଏ ହିଁ ପାଇବ। ନହେଲେ ସାଧାରଣ ଲୋକ ପାଇବା ଭାରି ମୁସ୍କିଲ। ହୁଁ ହଉ। ଏବେ ତ ସବୁ ପନିପରିବା ଚାଷ ସବୁ ହଉଚି। ଧାନ ବି ବିଲରେ ଆ କେମିତି କଣ ସବୁ ଆପଣ ସେଥିରେ ଧାନ ଚାଷ ବିଷୟରେ? ଧାନ ଚାଷ ବିଷୟରେ ଧାନ କେମିତି କଣ ହାଁ ଚାଷ କରାଯାଏ କେମିତି ତଳି ପକେଇଲେଣି କି ନାହିଁ? କଣ କୁହନ୍ତ? ହାଲୋ। ଆ ଏଇ ଭଳିଆ। ଆ ନକଲେ କେମିତି କ କଁ କାମ କରିବ। ଯଦି ଏମିତି ବର୍ଷା ଲାଗି ରହିବ ଏ ବର୍ଷ ବୋହୁତୁ ଜଲ୍ଦି ଧାନ ରୁଆ ଆରମ୍ଭ ହେଇଯିବ। କାରଣ ଲୋକଙ୍କ ତଳି ପକା ସରିଲାଣି। ହାଲୋ। କୁହନ୍ତୁ। ଆଉ କଣ? ଖାଇବା ପିଇବା କଣ କେମିତି ସବୁ? ଆପଣ କୋଉ ରୋଷେଇ ଭଲ ଲାଗେ ବନେଇବା ପାଇଁ? ହାଲୋ। କଣ ତିଆରି କରିବା ପାଇଁ ସବୁଠୁ ବେଶୀ ଭଲ ଲାଗେ? ଏଇ ଭଳିଆ ଆଉ। ଦେଖନ୍ତୁ ଆଉ କଣ?
ହ୍ୟାଲୋ। ଶୁ ହଁ ତମ ଭଏସ୍ ବି କିଛି ଶୁଭୁନଥିଲା ବାସ୍। ପଚାରିଲ କଣ ଖାଇବାକୁ ଭଲ ଲାଗେ ସେଇଟା ହିଁ ଶୁବିଛି।
ଓହୋ ହ କଣ? ପ୍ରୋବ୍ଲେମ୍ ଅସୁବିଧା ହେଇଥିବ। ଆଉ ରୋ ରୋଷେଇ କେମିତି ରୋଷେଇ କେମିତି ବନା ପାଇଁ ଭଲ ଲାଗେ।
ଉଁ ମତେ ରୋଷେଇ କରିବାକୁ ଭଲ ଲାଗେ ହେଲେ ଖାଇବାକୁ ଭଲ ଲାଗେ ନା।
ନା ନା ଖାଇବେ ନା ନ ଖାଇଲେ ତ ଶରୀର ଅସୁସ୍ଥ ହେଇଯିବ ନା।
ସେ ଖାଇବା ପାଇଁ ମୁଁ ସମସ୍ତଙ୍କ ଠୁ ଚିଡା ଶୁଣିଚି। କଣ କରିବୁକ୍?
ଖାଇବେ ନା ନ ଖାଇଲେ ଶରୀରଟା ସୁସ୍ଥ ରହିବ କେମିତି। ଆଉ ଶରୀର ସୁସ୍ଥ ରହିଲେ ସିନା ଆମେ ବଞ୍ଚିବା ପାଇଁ ଖାଇବା। ଆଉ ଦେହ ଶରୀର ସୁସ୍ଥ ରହିବା ପାଇଁ ଆମେ କାମ ବି କରିବା। ହଁ। ହାଲୋ ଏମିତି ସବୁ ଜିନିଷ ନୀତି ନିୟମ ଟାଇମ୍ ଆଉ ଉପଯୁକ୍ତ ସମୟରେ ଖାଇବା ପିଇବା ଟା କଲେ ଭଲ।
ହଁ।
ଆ ଯାହା ହବ ଆଉ।
ଯାହା ହବ ଆଉ କଣ କରିବା।
ଆଉ
ମୁଁ-ମୁଁ ବି ସେମତି ମୁଁ ଯେତେବେଳେ
ଗାଁ ରେ ସବୁ କୋଉ କୋଉ ମନ୍ଦିର ଅଛି? ହାଲୋ। ହାଲୋ। ଗାଁରେ ସବୁ କି କି ମନ୍ଦିର ଅଛି? ଆମ ଗାଁରେ ତ ଗୋଟେ ଶିବ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଅଛି। ଆଉ ମା ତାରିଣୀଙ୍କ ମନ୍ଦିର ଅଛି। ଆପଣ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ।
ଆମ ଗାଁଟା ବହୁତ୍ ବଡ ଗାଁ। ଆମ ଗାଁରେ - ଆମ ଗାଁରେ କେତେ ସତର ଜଣ ଆର୍ମି
ଆଜ୍ଞା।
ଆଉ ସାତ ଆଠ ଜଣ ଅଛନ୍ତି ଗୃହରଖି ଯୋ ହୋମ ଗାର୍ଡ।
ହଁ।
ଆଉ ପାଞ୍ଚ୍ ଛଅ ଜଣ ଟିଚର ତିନି ଜଣ ପିଇ ଟି ଟିଚର୍ ଆଉ ଡକ୍ଟର ଚାରିଜଣ, ଏମିତି ବହୁତ୍ ଅଛନ୍ତି।
ବହୁତ୍ ବଢିଆ ଏକଦମ୍ ନିରାପତ୍ତା ଏକଦମ୍ ନିରାପତ୍ତା ଗାଁ।
ହଁ।
କିଛି ସେ ଭାଇ ମାନେ ଆସିଲେ ଗାଁ ପାଇଁ କିଛି କରନ୍ତି କିଛି ତାଙ୍କର ଅବଦାନ କି- ରୁହେ କେନ୍ତି ପରିବେଶ ଭଲରେ ରହିବ ଭଲ ଇଏ ହବ। ଆଜିକାଲି ତ ସମସ୍ତେ ନିଜ ପିଲାଛୁଆ ନେଇ ବାହାରେ ବ୍ୟସ୍ତ କିଏ ପରିବେଶକୁ ଦେଖୁଚି? ଏଇଭଳିଆ ଆଉ କଣ? ଯଦି ନିଜେ ବଞ୍ଚିବା ବଦଳରେ ଅନ୍ୟକୁ ବି ବଞ୍ଚେଇବା ଶିକେଇବା ସେଇଟା ହେଲେ
ହଁ ନିହାତି। ଆ-ନାଇଁ କିନ୍ତୁ ଆମ ଗାଁ ଆମ ଗାଁ ପିଲା ବହୁତ୍ ଭଲ ବହୁତ୍ ସପୋର୍ଟିଭ୍।
ସେଇଟା ତ ପ୍ରତି ଗାଁ କେମିତି ସେଇଭଳିଆ ହବ?
ଆମ ଗାଁ ପିଲା ଯୋଉ ଆସିବେ ସେ ସବୁ ପିଲାଙ୍କୁ ନେଇଯିବେ କହିବେ ତମେ ଚାଲ ସବୁ ରନିଙ୍ଗ୍ କରିବ ଏଟା କରିବ ସେଟା କରିବ। ତମର ବୁଟ୍ ନାହିଁ ମ୍-ମୁଁ ତମୁକୁ ହଁ ସେମାନେ ବୁଟୁ ଦେବେ ଆଉ ସେମାନେ ଗୋଟେ ଟିଚ
ଆ ସେଇଭଳି ଚିନ୍ତାଧାରା ରହିଲେ ମଣିଷ ଆଗୁକୁ ବଢିବ।
ହଁ, ଭଲ ବହୁତ ଭଲ ଆମ ଗାଁ ଟା। ଗାଁ ପିଲା ବି ବହୁତ ଭଲ। ସମସ୍ତ ମାନେ ଚିହ୍ନନ୍ତୁ ବା ନଚିହ୍ନନ୍ତୁ ଭଉଣୀ।
ହୁଁ, ସେଇଟା ତ ଆସିବା ଦରକାର ଆଉ।
ହଉ ମୁଁ ଆପଣଙ୍କୁ ପରେ କଲ କରୁଛି ଆ।
ଆଉ କୋଡିଏ -କୋଡିଏ ସେକେଣ୍ଡ ଆଉ।
ହଉ କୁହନ୍ତୁ।
ଆଉ ତିରିଶରେ ବନ୍ଧ କରିବା ଆଉ। ଏଇ ଭଳିଆ ଆଉ କଣ ଏଇ ଏଇ ତ ମାନେ ଜୀବନ ଟା କଣ ଏମିତି?
କି ପବନ ଆଜିକି ଅଛି। କି ନାଇଁ କଣ କରିବ?
ହଁ, ସେଇଭଳିଆ ଯାହା କହିଲେ ସେଇଟା ବି ଠିକ କଥା। କିନ୍ତୁ ଉପଯୁ ତ ସମୟ ଯେମିତି ସବୁ ଜିନିଷରେ ଅଛି ଆପଣ କଣ ଚାହିଁଲେ ବା ଠିକ ଅଛି। ଏବେ ମୁଁ ରଖୁଛି ମୋର କାମ ଆସିଲା।
ଆଜ୍ଞା ଆଜ୍ଞା।
ଆଜ୍ଞା।